ହ୍ୟାଲୋ।
ହଁ ତୁମ ଭଏସ କ୍ଲିଅର ଶୁଭୁନି।
ବେ ସୁବିଲା।
ହାଲୋଓ।
ହାଲୋଓ।
ହଁ ସୁ ପ୍ରଭାତ।
ଆଜ୍ଞା।
ହଁ ଆଉ ତମେ କେମତି ଅଛ।
ଭଲ ଅଛି।
ଆଚଛା ଆଉ ସକାଳର ଜଳଖିଆ ତମର ସରିଲଣି।
ଆଜ୍ଞା।
ହୁଁ ଆଉ। ଆଜି କଣ ରୋଷେଇ କଣ ହେଇଛି ସବୁ ଦିନରେ କଣ ରୋଷେଇ ବାସ ଆପଣ ତମର କଣ ହେଇଛି ସବୁ? ସବୁ
ଆଜି ଆମର ଭାତ ଡାଲି ଭଜା ହେଇଛି।
ଆଚ୍ଛା ତୁମ ଘରେ ସବୁ କିଏ କିଏ ଅଛନ୍ତି।
ଘରେ ମୋ ବାପା ମୋ ମା ମୁଁ ମୋ ଭାଇ ଆଉ ମୋ ଅଜା ରହୁଛନ୍ତି।
ହଁ। ଆଛା ଆଉ ତୁମେ ତୁମେ କଣ ଚାକିରିୀ କରୁଛ।
ନା ମୁଁ ଏବେ ପଢୁଛି।
ଆଚ୍ଛା ଆଉ ସବୁ ତମ ପାଠ ପଢା ସବୁ କେମିତି ଚାଲିଛି?
ଭଲ।
ଆଚ୍ଛା। ଆଉ ଏବେ ରଜ ଯାଇଥିଲା ତୁମେ କଣ ରଜ ସବୁ କେମତି କଣ ସବୁ ସେଲିବ୍ରେସନ କଲ। ଲ ତାପରେ ମତେ ଟିକେ। ସମ୍ପୂର୍ଣ୍ଣ ବିବରଣୀ ଦେଇପାରିବ କି?
ମୁଁ ରଜରେ ପ୍ରଥମ ରଜ ଦିନ ନୂଆ ଡ୍ରେସ ପିନ୍ଧିକି ଘରେ ପିଠାପଣା ଖାଇକି ଶୋଇଥିଲି। ସେକେଣ୍ଡ ରଜ ଆ ଦ୍ଵିତୀୟ ରଜ ଦିନ ମୁଁ ଯାଇଥିଲି ବୁଲାବୁଲି କରିବାକୁ ମୋ ଘର ଲୋକଙ୍କ ସହିତ।
ତୃତୀୟ ରଜ ଦିନ ବି ବୁଲାବୁଲି କରୁଥି
ଆଚ୍ଛା ଏଇ ଯୋଉ କହିଲ ତମେ ନା ବୁଲାବୁଲି କରିବା ପାଇଁ ଯାଇଥିଲ ତମେ କୁଆଡେ ବୁଲିବା ପାଇଁ ଯାଇଥିଲ? କେମିତି ସେ ଜାଗା ସବୁ କେମିତି ତମେ ଯଦି। କୁହନ୍ତ ମୁଁ ବି ମୋ ସାଙ୍ଗ ମାନଙ୍କ ସହିତ ପରେ କେବେ ବୁଲିବା ପାଇଁ ଯାଆନ୍ତି ସେଇ ସବୁ ଜାଗାକୁ।
ମୁଁ ଯାଇଥିଲି ଆମ ଯାଜପୁରରେ ଥିବା ସରୋବରକୁ। ସେଠାଇ ମୋ ସାଙ୍ଗମାନେ ମୁଁ ବୁଲୁଥିଲୁ। ସେଠି ବୁଲିବା ପାଇଁ ବହୁତ ଭଲ ଭଲ ଜାଗା ଅଛି।
ଆଚ୍ଛା ଏଇ ଯୋଉ କହିଲ ତମେ ସରୋବର ବୁଲିବା ପାଇଁ ଯାଇଥିଲ ସେଇ ସରୋବର ବିଷୟରେ ମତେ କିଛି କହିଲ ସରୋବର କଣ ସେଠି ଏମିତି କଣ ଅଛି କି ସେଟା ଏତେ ଓଡିଶାରେ ଆମର ଅ ବିଖ୍ୟାତ ଅଛି ଯେ ତମେ ସେଠି ବୁଲିବା ପାଇଁ ଯାଇଥିଲ ସେ ସରହର ବିଷୟରେ ମତେ କିଛି କହିପାରିବ?
ସୋର ବରରେ
ଆଚ୍ଛା ତମେ ତମେ ଆଜି କଣ ଖରା ବେଳେ ଆଉ କଣ ଖା ସବୁ ରୋଷେଇ ଇ କିଏ ତମେ କରିବ ନା କିଏ କରିବେ?
ମୋ ମା କରିକି ଯାଇଚନ୍ତି।
ଆଚ୍ଛା କଣ ସବୁ ରୋଷେଇ କରଚନ୍ତି ତମ ମା?
ଭାତ ଡାଲି ଭଜା।
ଆଚ୍ଛା ତମେ ରୋଷେଇ ଶିଖିଚ?
ହଁ।
ଆଚ୍ଛା କଣ ସବୁ ଆଚ୍ଛା କହିଲ ଅ ଭାତ ତମେ ଭାତ କରି ଶିଖିଚ? ଆଛା। ତୁମେ ଚାହା ବନେଇ ଶିଖିଚ?
ହଁ ମୁଁ ଚା ବନେଇ ଶିଖିଚି।
ଆଚ୍ଛା ଚା କେମିତି ହୁଏ ମତେ କହିଲ ଟିକେ?
ପ୍ରଥମେ ଗୋଟେ ଜାଗାରେ ଗରମ ପାଣି ନେବା। ତା ଦେହରେ କ୍ଷୀର ଟିକେ ପକେଇବେ। ତା ଦେହରେ ପୁଣି ଚିନି ପକେଇକି ତାକୁ ଗରମ କରିବେ। ତା ଦେହରେ ଚାପତି ପକେଇବେ, ଚାପତି ପକେଇକି ଫୁଟେଇବେ।
ତା ଯେତେବେଳେ ପୁ ଭଲସେ ଫୁଟିଯିବ ତାପରେ ଚା ବାହାର କରିକି ପିଇବେ।
ବା ତମେ ବହୁତ ସୁନ୍ଦର ଭାବେ ଜାଣିଚ, ମତେ ଲାଗୁଚି ତମେ ଘର କରଣା ସବୁ ଶିଖି ଯାଇଚ ବୋଧେ। ଆମର କୁହନ୍ତି ଓଡିଆ ଘରେ ଗୋଟେ କଥା କୁହନ୍ତି ଯ ଚାହା ଭଲ କରି ଶିଖିଚି, ସେ ସବୁ ରୋଷେଇ ଭଲ କରିପାରିବ। ଆ ତମ କ ଥା ବାର୍ତ୍ତା ରୁ ଲାଗୁଚି ତମେ ଚା ବହୁତ ଭଲ କରି ଶିଖିଚ। ଆଉ ତମେ ପୂଜାପୂଜି କର?
ଆଜ୍ଞା।
ଆଛା ବହୁତ ଭଲ ଜିନିଷ ଠାକୁରଙ୍କ କୃପାରେ ତମେ ବହୁତ ଭଲରେ ରୁହ ଭଲ ପାଠ ପଢ ଜୀବନରେ ଉନ୍ନତି କର। ଆଉ ତମ ଆଉ ତମ ଓଡିଶା ଭିତରେ କୁଆଡ ସବୁ ବୁଲିବା ପାଇଁ ଯାଇଚ?
ଓଡିଶା ଭିତରେ ସର୍ବ ପ୍ର୍ରଥମେ ତ ଚାରି ଧାମ ଭିତରୁ, ଗୋଟେ ଧାମ ଆମର ପୁରୀ ଧାମ ପୁରୀ ଧାମରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ମୁଁ ଯାଇଛି।
ଆ ଯାଜପୁର ରେ ଥିବା ବିରଜା ମାଙ୍କ ପୀଠକୁ ବି ମୁଁ ବୁଲିବାକୁ ଯାଇଛି, ସେ ସ ଶକ୍ତି ପୀଠ ଭିତରୁ ଗୋଟେ ପୀଠ ହଉଛି ଆମ ଯାଜପୁରରେ ଥିବା ବିରଜା ମାଙ୍କ ମନ୍ଦିର। ହୁଁ ଆଉ ପୁରୀରେ ଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର,
ଘଟଗାଁ ରେ ଥିବା ତାରିଣୀ ମନ୍ଦିର, ଏମିତି ବହୁତ ଜାଗା ବୁଲେଇବାକୁ ଯାଇଛି।
ହଁ। ଆଛା ତମେ ଯୋଉ କହିଲ ପୁରୀରେ ଯାଇଥିଲ। ଆ ଏବେ ପୁରୀ ରଥଯାତ୍ରା ହବ, ତମେ ରଥଯାତ୍ରା ଯଅ କି?
ରଥଯାତ୍ରା ଯାଏ ହଁ ଯାଏ।
ଆଉ ସେଠି କଣ ସବୁ ରଥଯାତ୍ରାରେ କଣ କେମିତି ହୁଏ, ସବୁ ପୁରୀରେ କହିପାରିବ?
ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ଅ ମନ୍ଦିର ଭିତରୁ ବାହାରିକି ଆସନ୍ତି, ତାଙ୍କ ଭକ୍ତ ମାନଙ୍କୁ ଦେଖା କରିବାକୁ ସେ ଯାଆନ୍ତି ତାଙ୍କ ମାଉସୀ ମାଙ୍କ ମନ୍ଦିରକୁ
ଯୋଉଥିରେ କି ଭକ୍ତ ମାନ ସମସ୍ତେ ମିଶିକି ତାଙ୍କ ରଥଯାତ୍ରରେ ରଥକୁ ଟାଣିକି ତାଙ୍କ ମାଙ୍କ ମନ୍ଦିରକୁ ନେଇକି ଯାଆନ୍ତି।
ହୁଁ ଆଛା। ତମେ ଯାଉଛ ଏବେ ବି ଯାଉଛ ପୁରୀ କେବେ ଯାଇଛ ଏଇ ଭିତରେ ଦେଖା କରିବା ପାଇଁ, ପ୍ରଭ ଜ ଜଗନ୍ନାଥଙ୍କୁ
ହଁ ରଜରେ ଯାଇଥିଲି।
ରଜରେ ଯାଇଥିଲ ନା ସେଠି ବହୁତ
ମୋ ମାଉସୀ ମୋ ମା ଆଉ ମୋ ଭଉଣୀ ଭାଇଙ୍କ ସହିତ ମୁଁ ଯାଇଥିଲି ମୁଁ
ଆଛା ସେଦିନ ଦର୍ଶନ କରିଥିଲ ଠାକୁରଙ୍କୁ?
ହଁ ଦର୍ଶନ ଲେଟ୍ ହେଇଥିଲା, କିନ୍ତୁ ଦର୍ଶନ କରିଥିଲୁ ଭଲସେ ମୋ ମାଉସୀ ଦର୍ଶନ କରି ପାଇଲେଣି। ଭିଡ଼ ପାଇଁ କି!
କିନ୍ତୁ ମୋ ମା ମୋ ଭାଇ ମୋ ଭଉଣୀ ମୁଁ ଭଲସେ ଦର୍ଶନ କରୁଛି।
ଆଛ ଆଚ୍ଛା ତମେ ଯୋଉ ପାଠ ପଢୁଛ କହିଲ, ତମକୁ କୋଉ ସବଜେକ୍ଟ କୋଉ ବିଷୟ ଟି ତମକୁ ବହୁତ ଭଲ ଲାଗେ।
ମତେ ଇକୋନମିକ୍ସ୍।
ଆଚ୍ଛା ତମେ ବାଣିଜ୍ୟକୁୁବ ଭଲ ଲାଗେ, ବାଣିଜ୍ୟ କଣ ପାଇଁ ଭଲ ଲାଗେ ତମେ ତା ଭିତରେ ସେମିତି କିଛି କିଛି ଖାସ ଜିନିଷ ତମକୁ ଅଛି ଯୋଉଟା ତମକୁ ବେଶୀ ଭଲ ଲାଗେ।
ସେ ପାଠଟି ମୁଁ ଭଲସେ ବୁଝିପାରି।
ଆଚ୍ଛା। ଆଉ ତମ ସାଙ୍ଗସାଥି ସବୁ କେମିତି ଅଛନ୍ତି?
ସବୁ ଭଲରେ ଅଛନ୍ତି।
ଆଉ ତମ ସାଙ୍ଗସାଥିଙ୍କ ସହିତ ରଜରେ ସବୁ ବୁଲୁଥିଲ?
ଆଜ୍ଞା।
ଆଚ୍ଛା। ଆଉ ତୁମ ତମ ଫ୍ୟାମିଲି କଣ ତମ ପରିବାର କଣ ବହୁତ ବଡ ନା ଛୋଟ ଫ୍ୟାମିଲି?
ଆମର ଛୋଟ ଫ୍ୟାମିଲି ମୋ ମା ଗମେଣ୍ଟ ଜବ୍ କରନ୍ତି। ମୋ ବାପା ଅଛନ୍ତି ପ୍ଲାଣ୍ଟ ରେ ଗାଡି ଚଲାନ୍ତି। ମୋ ଭାଇ ଛୋଟ ମୋଠୁ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଚି। ଆଉ ମୁଁ ମୁଁ ତ ପାଠ ପଢୁଚି। ଆଉ ମୋ ଅଜା ଆମ ସହିତ ରୁହନ୍ତି।
ହୁଁ ଆଛା ବହୁତ ଭଲ ଜିନିଷ ତମେ ତମେ ଝିଅ ଟେ ତମ ତମେ ତମ ତମର ବାହାଘର ପାଇଁ ଖୋଜାଖୋଜି ଚାଲିଚି?
ନା ନା ମତେ ଏବେ ବୟସ ହେଇନି। ଏବେ ମୁଁ ପାଠ ପଢା ପଢି କରୁଚି ପଢାପଢି ସାରିଲା ପରେ ସ
ଆଚ୍ଛା ବହୁତ ଭଲ ଜିନିଷ ବହୁତ ପାଠ ପଢିକି ତମେ ବହୁତ ଆଗକୁ ଯାଅ ଭ ବହୁତ ନା କର ବାପା ମାଙ୍କର ନିଜ ଗୋଡରେ ନିଜେ ଠିଆ ହୁଅ। ଜୀବନରେ ଉନ୍ନତି କର ବହୁତ ଭଲ ଜିନିଷ ତମେ କହିଲ ଆଉ ଆଉ ତମ ଘର ପାଖାପାଖି ଆଉ କଣ ସବୁ ଅଛି ତମ ଅ- କିଛି ସେମିତି ଦର୍ଶନୀୟ ସ୍ଥାନ ଯୋଉଟା କି ମୁଁ ଯାଇକି ଯେମତି ବୁଲିକି ଆସିପାରିବି। ଥିବି ତମ ଘର ପାଖରେ ମୁଁ କି ମୋ ପରିବାର ବର୍ଗ କି ମୋ ବନ୍ଧୁବାନ୍ଧବଙ୍କୁ ନେଇକି- କି ମୁଁ ଯଦି ଯିବି ସେମିତି କଣ କିଛି ଭଲ ଜାଗା ଅଛି ଯୋଉଠି ପାଣି ଥିବ। ମୋତେ ବହୁତ ସମୟ ବୁଲିବା ପାଇଁ ଭଲ ଲାଗିବ ମୋ ପରିବାର ମାନଙ୍କ ସହିତ।
ଆମର ଏଇଠି ସରୋବର ଅଛି ଅଶୋକଝର ଅଛି।
ବିରଜା ମନ୍ଦିର ଅଛି।
ଜୋକଡିଆ ନଦୀ ଅଛି। ଏମିତି ବିଭିନ୍ନ ପ୍ରକାର ଦର୍ଶନୀୟ ସ୍ଥାନ ସବୁ ଅଛି।
ଆଚ୍ଛା ତମେ କେବେ ଆସିଛ ସମ୍ବଲପୁର କେବେ ଆସିଛ?
ନା ମୁଁ ଯାଇନି।
ହଁ।
ଆପଣଙ୍କର ସେଠି କଣ କଣ ସବୁ ଦର୍ଶନୀୟ ସ୍ଥାନ ଅଛି?
ହଁ ଆମର ଏଠି ବହୁତ କିଛି ଅଛି ତମେ ଯେବେ ଆସିବ। ଆଉ ତମ ପରିବାର ମାନଙ୍କ ସହିତ ଆସିବ। ଗାଡି ଧରିିକରି ଆସିଲେ ଏଇଠି ବୁଲିବ ବହୁତ କିଛି ଜାଗା ଅଛି ଆମର ଜଳପ୍ରପାତ ଅଛି। ଆମର ସୁନ୍ଦର ସୁନ୍ଦର ବଗି ଚା ଅଛି। ଯୋଉ ବଗିଚା ଗୁଡିକ ଶୀତ ଦିନରେ ଦେଖିବା ପାଇଁ ବେଶୀ ଭଲ ଲାଗେ କାରଣ ଶୀତ ଦିନରେ ଯେହେତୁ ଆମର ଫୁଲ ଗୁଡିକ ଫୁଟିଥାଏ ତ ବଗିଚା ର ସୌନ୍ଦର୍ଯ୍ୟ ଅତ୍ୟଧିକ ମନ ଲୋଭନୀୟ। ସେଠି ମଧ୍ୟ ତମେ ରହିକି ଯେତେବେଳେ ଫଟୋ ଟିକେ ଉଠେଇବ ବହୁ ସୁନ୍ଦର ଦେଖାଯିବ।
ସମ୍ବଲପୁରରେ ସବୁଠୁ ପ୍ରସିଦ୍ଧ କଣ?
ହୁଁ ତମେ ଯେତେବେଳେ ଆସିବ। ଆସିବ ମା ସମ୍ବ ଆମର ସମ୍ବଲପୁରର ସବୁଠାରୁ ପ୍ରସିଦ୍ଧ ସ୍ଥାନ ହଉଛି ମା ସମଲେଇଙ୍କ ପୀଠ। ସେଠିକି ଆସିଲେ ତମର ସମସ୍ତ ମନସ୍କାମନା ପୂର୍ଣ୍ଣ ହବ। ଆଚ୍ଛା ହୋଉ ମୁଁ ଟିକେ ରଖିଦଉଛି। ଆଉ ତମେ ପରେ ଉଁ ମା ମୁଁ ଟିକେ ପରେ କଥା ହଉଛି ହଉ ଠିକ ଅଛି। ହୋଉ।
ଧନ୍ୟବାଦ।